ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ ହଁ ଶୁଣା ଶୁଣା ଯାଉଚି କେମତି ଅଛ।
ଆଜ୍ଞା। ଆଜ୍ଞା ଭଲ ଅଛି ଆପଣ କେମତି ଅଛନ୍ତି? ଆପଣ କେମିତି ଅଛନ୍ତି? ଆଜ୍ଞା ମୁଁ ଭଲ ଅଛି। ଆଜ୍ଞା ଆଉ ଆଜ୍ଞା ଏବେ ଆପଣ କଣ କରୁଥିଲେ?
ସେଦିନ ଆଲୋଚନା କ ଆଲୋଚନା କରିବାକୁ କହୁଥିଲ ସର୍ବସାଧାରଣ ସମ୍ପତ୍ତି ଉପରେ?
ଆଜ୍ଞା ଆଜ୍ଞା ହଁ ସର୍ବସାଧାରଣ ସମ୍ପତ୍ତି ଉପରେ କିଛି କହିବା ପାଇଁ ଚାହୁଁଥିଲି ଆଁ ହଁ ସାର୍ ମୁଁ କହୁଚି ଆମର ସର୍ବ ସମ୍ପତ୍ତି ହେଉଚି ସାର ସମ୍ପ୍ରଦାୟ ଓ ଗୋଷ୍ଠୀ ପରିଚାଳିତ ସହଭାଗୀ ସମ୍ବଳ। ଯାହା ସାରା ଭାରତବର୍ଷରେ ଗ୍ରାମୀଣ ଜୀବନ ଜୀବିକା ସାଂସ୍କୃତିକ ପରିଚୟ ପରିବେଶ କାର୍ଯ୍ୟକାରିତା ଏବଂ ଖାଦ୍ୟ ସୁରକ୍ଷାକୁ ଆଧାରିତ କରିଥାଏ ସାର୍। ଆଜ୍ଞା ଆଉ ସେଇଟା ଓଡିଶା ସର୍ବସାଧାରଣ ଜମ୍ପ ସସମ୍ପଦ ଟା ଜଙ୍ଗଲ ଚାରଭୁ ଚାରଣଭୂମି ଜଳାଶୟ ପବିତ୍ର ଫୁଲ ହୁଁ ବୃକ୍ଷଲତା ଉପବନ ଉପକୂଳ ମତ୍ସ୍ୟ ସମ୍ପଦ ଆଦ୍ରଭୂମି ଇତ୍ୟାଦି। ଏମିତି ଶହେ ଶହେ ମାନେ ଶହ ଶହ ଲୋକମାନାଙ୍କର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବାରେ ସେ ନିର୍ଭରଶୀଳ କରିଥାଏ ସାର୍ ସେମିତି କିଛି କିଛି ଜାଣିଚି। ତାପରେ ଏଇଟା ସାର୍ ଆମର ସାମ୍ପ୍ରତିକ ଆକଳନ ଅନୁଯାୟୀ ନୁହୁ ସାର୍ ଆମର ଓଡ଼ିଶାରେ ହିଁ ପ୍ରାୟ ପଚିଶରୁ ତିରିଶ ପରସେଣ୍ଟ ଭୂମି ସର୍ବସାଧାରଣ ସମ୍ପ ସମ୍ପଦର ଅନ୍ତର୍ଭୁକ୍ତ ଅଟେ ସାର୍ ଆଉ ତାର ଆନୁମାନିକ ସଂଖ୍ୟାର ବାହାରୁଚି ସାର୍ ପ୍ରାୟ ଚାଳିଶ ପରସେଣ୍ଟ ଲୋକମାନେ ସେମାନଙ୍କର ହଁ ସେମାନେ ଜୀବନ ଜୀବିକା ଓ ଆୟ ନିମନ୍ତେ ସର୍ବସାଧାରଣ ସମ୍ପଦ ଉପରେ ନିର୍ଭର କରନ୍ତି ସାର୍। ମାନେ ପ୍ରତି ଲୋକ ଆମର ଯୋଉ ଲୋକମାନେ ରହୁଚନ୍ତି ସାର୍ ପ୍ରତି ଏଁ ଅଁ ଚାଳିଶ ପର୍ସେନଟ ଲୋକ ସେଠି ନିଭର ରହିଥା ସାର୍ ଆଜ୍ଞା ମୁଁ ତ ଏତି କିଛି ଜାଣିଥିଲି ଆପଣ କିଛି ଜାଣିଚନ୍ତି କହିଲେ? କୁହନ୍ତୁ ସାର୍।
ଉଁ ଠିକ କଥା କହୁଚ ସର୍ବସାଧାରଣ ସମ୍ପତ୍ତି କହିଲେ ତ ଠିକ୍ କଥା କହୁଚ ସର୍ବସାଧାରଣ ସମ୍ପତ୍ତି କହିଲେ ଏଇ ସବୁ କଥା କୁ ବୁଝଉଚି ଯେତେ ସବୁ ଜାଗା ଯେମିତି ଗାଁ ରେ ଆ ଜଙ୍ଗଲ ଅଛି ରାସ୍ତା ଅଛ କି ନଦୀ ଝରଣା ଅଛି ପାହାଡ ପ ପର୍ବତ ଅଛି ଯୋଉ ଜାଗାକୁ ସବୁ ଲୋକମାନେ ଯାଇକିରି ତାର ବ୍ୟବହାର କରନ୍ତି, ସେଇଠୁ କିଛି ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରନ୍ତି ମାଛ ଧରନ୍ତି କି ମାଛ ଧରନ୍ତି କି ପାଣି ଆଣନ୍ତି କିଛି ବ୍ୟବହାର କରିବା ପାଇଁ ଜିନିଷ ଆଣନ୍ତି। ଏ ସବୁ ଅ ଜିନିଷକୁୁ ଯୋଉ ଜାଗାରେ ବ୍ୟବହାର କରିବା ଗାଁ ହା ଟ ହାଟ ବି ଗାଁ ହାଟ ବି ସର୍ବସାଧାରଣ ସମ୍ପତ୍ତି ଯିବ ବିଦ୍ୟାଳୟ ଯିବ ସର୍ବସାଧାରଣ ସମ୍ପତ୍ତିରେ, ତାପରେ ଅଙ୍ଗନବାଡି ସେ ଜାଗା ଯୋଉ ଅଛି ସେଗୁଡା ସବୁ ସର୍ବସାଧାରଣ ସମ୍ପତିରେ ଯିବ, ତାର ସୁରକ୍ଷା କରିବାର ଆବଶ୍ୟକତା ରହିଛି ଆଜିର ଦିନରେ ନହେଲେ ସେ ଯଦି ସୁଭ ନ ରହିବ ତାହେଲେ ଲୋକଙ୍କର ଆଜୀବିକା ସୁଦୃଢ ହବନି। କାରଣ ବ୍ୟକ୍ତିଗତରେ ବେଶୀ ଆଜୀବିକା ବାହାରିନି ସର୍ବସାଧାରଣ ସମ୍ପତ୍ତି ଭିତରୁ ହିଁ ଅଧିକ ଜୀବିକା ବାହାରେ, ତାପରେ ଗାଁ ରେ ଯୋଉ ଖେଳ ପଡିଆ ଅଛି ପୂଜା ସ୍ଥଳ ଅଛି, ଧର୍ମ ମଣ୍ଡପ ଅଛି ଏ ସବୁ ଜାଗା ମଧ୍ୟ ସର୍ବସାଧାରଣ ସମ୍ପତ୍ତିରେ ଆସେ। ହୁଁ ଠିକ କହୁଥିଲ, ଆଉ କଣ ଜାଣିଛ ଆଉ କଣ ଜାଣିଛ? କୁହ।
ଆଜ୍ଞା ତ ଆପଣ ଯୋଉ ଆଉ ସାର୍ ଆପଣ ଯଉ ଏବେ ଯଉ ଚାଷ ଇଏ ମାଛ ଚାଷ ଇଏ ଗୁଡ଼ାକୁ ଯଉ କହିଥିଲେ ମ ସେ କିଛି ସଂଖ୍ୟା ଗୁଡାକୁ ଜାଣିଛି। ଯେଉଁ ସାମୁଦ୍ରିକ କୋଉ ସମୁଦ୍ରିକ କୁଳିଆ ଅଞ୍ଚଳରୁ ଯେଉଁ ରହୁଛି। ସେଇଟା ମୁଁ କିଛି ହେକ୍ଟର ପରିମାଣ ସବୁ ଆପଣଙ୍କୁ କହୁଛି, କି ତ ସମ୍ପ୍ରତ ପ୍ରାୟ ଆପଣ ଯୋଉ କହ-କହିଲେ ଏଖୁଣୀ ତ ସେଠୁ ଦୁଇ ଲକ୍ଷ ଅଠାନବେ ହଜାର ହେକ୍ଟର ମହାନ ଜଳ ପର୍ଯ୍ୟନ୍ତ ପରିବ୍ୟାପ୍ତି ହେଇଛି ସାର୍। ଯେପରିକି ଚିଲିକା ଲାଗୁନ ଅଣାଅଶୀ ହଜାର ହେକ୍ଟର ପରିବ୍ୟାକ୍ତ, ଆଉ ଗୋଟିଏ ଦଶମିକ ଅଠଚାଳିଶ ନିୟତି ମତ୍ସ୍ୟଜୀବୀ ମାନେ ପ୍ରତିପାଳନ କରନ୍ତି। କରିଥାଏ, ଆପଣ ଯେମିତି କହିଥିଲେ ମତ୍ସ୍ୟ ପାାଳନ ଉପରେ ତ ତାର ଏଇଟା ସେ ଖେ ପରିମାଣ ତାପରେ ସଂଖ୍ୟା ଉପରେ ମୁଁ କହିଥିଲି ସାର୍। ତାପରେ ଆମର ଓଡିଶାରେ ଏହାର ହେକ୍ଟର ହଉଛି ହଉଚି ଏକୋଇଶ ହଜାର ପାଞ୍ଚଶହ ହେକ୍ଟର ହେନ୍ତାଳ। ହେନ୍ତାଳ ଜଙ୍ଗଲ, ଯୋଉ ଯାହାକୁ ଆମେ କି ଜ୍ଞାନ ଗର୍ଭ ବୋଲି ବି କହିଥାଉ। ଏବଂ ତାର ହଉଛି ଉ ଏବଂ ଆଉ ଗୋଟେ ଅଛି ସାର୍ ତିନି ଲକ୍ଷ ଦୁଇ ହଜାର ହେକ୍ଟର। ପଞ୍ଜୀକୃତ ଆତି ଭମି ଭା ଯେମିତି କିି ଉଦାହରଣ ସ୍ୱୂପ ଟାଙ୍କି ଚୁଆଁ, ପୋଖରୀ, ହ୍ରଦ ଏବଂ ସତସନ୍ତୀୟ ସ୍ଥାନ, ଯୋଉଟା କି ଗୁରୁତ୍ୱପୂର୍ଣ୍ଣ ବନ୍ୟ ନିୟ ଣ ଉପରେ ଆଧାରିତ, ଭୂତ ଭୂତଳ ଜଳର ପୂର୍ଣ୍ଣ ସଂସ୍ଥା ଓ ଅଙ୍ଗାର କାମ ସ୍ତରୀକରଣ ସୀମା ଉପରେ ବି ନିର୍ମାଣ ନିରୂପଣ କରି ସେବା କରିଥାଏ। ଆପଣ ଯୋଉଟା ଯୋଉଟା କହିଲେ ସାର୍, ସେଇଟା ବି ଟିକେ ଟିକେ କିଛି ଜାଣି
ତ ଆମାନେ ଯେତେ ଯବ ସାଧାରଣ ସମ୍ପତ୍ତି ଅଛି ସେଟା ଖାଲି ଜଙ୍ଗଲ ବୋଲି କୁହାଯିବନି, ସମୁଦ୍ର କୁଳିଆ ଅଞ୍ଚଳରେ ଯୋଉ ହେନ୍ତାଳ ବଣ ଅଛି ସେଟା ବି ସର୍ବସାଧାରଣ ସମ୍ପତିରେ ଯିବ ସେଭଳି ସମୁଦ୍ର ହ୍ରଦ ହ୍ରଦ ଯାହା ଅଛି ଏ ଗୁଟେ ସବୁ ସର-ସର୍ବସାଧାରଣ ଯାଏ, ଆଉ ସର୍ବସାଧାରଣ ସମ୍ପତିରେ ଗଲା ମାନେ
ଆଜ୍ଞା ଆଜ୍ଞା।
ସବୁ ସେ ସବୁ କାମ କୁ ମାନେଜ କରିବାକୁ ପଡିବ ହୁଁ
ଆଜ୍ଞା ଆଜ୍ଞା। ତ ଆଉ କିଛି ବି କିଛି କିଛି ଜାଣିଛି ସାର୍ ଆଉ ଟିକେ କହୁଛି। ଆମର ସାଧାରଣ ସମ୍ପଦ ଉପରେ ବି କିଛି ପ୍ରଭାବ ପଡୁଛି ସାର୍। ତ ସେଇଟା ସାଧାରଣ ସମ୍ପଦ ଉପରେ ପ୍ରଭାବ୍ ଟା ରହୁଛି ସାର୍ ଜଳବାୟୁ ପରିବର୍ତ୍ତନ ଜଳବାୟୁ ପରି ବର୍ତ୍ତନ ଗ୍ରାମୀଣ ଏବଂ ସହରାଞ୍ଚଳର ଦୃଶ୍ୟ ପଟରେ ଦୃଶ୍ୟ ପଟରେ ଯୋଉ ରହୁଛି ସାର୍ ସର୍ବସାଧାରଣ ସମ୍ପଦରେ ରହିଥିବା ଯୋଗସୂ ତ୍ରକୁ ପରିବର୍ତ୍ତନ କେମିତି କରିଚି ସେଇ ଉପରେ ବି ରହିଚି ଆଉ ଅପ୍ରତ୍ୟାଶିତ ବର୍ଷା ବି ହୋଇଥାଏ ସାର୍ ବର୍ଧି ତ ତାପମାତ୍ରା ଦୀର୍ଘକାଳୀନ ମରୁଡି ଅତି ମାତ୍ରାରେ ଯୋଉ ପାଗ ପରି ଯୋଉ ଘଟଣା ଗୁଡିକ ଯୋଉ ପ୍ରତ୍ୟକ୍ଷ ଭାବରେ ଜଳାସ ୟ ଯୋଉ ହଉଛି ସେଠିରେ କଣ ପ୍ରତ୍ୟକ୍ଷ ଭାବବେରେ ଯୋଉ ଜଳାଶୟ ଜଙ୍ଗଲ ଚାରଣଭୂମି ଓ ଉପକୂଳବର୍ତ୍ତୀ ଅଞ୍ଚଳକୁ ପ୍ରଭାବିତ କରୁଚି। ଯାହା ଉପରେ ସମ୍ପ୍ରଦାୟ ଗୋଷ୍ଠୀ ଗୁଡିକ ସେମାନଙ୍କର ଦୈନନ୍ଦିନ ଆ ବଶ୍ୟକ ଓ ଜୀବିକା ପାଇଁ ନିର୍ଭର କରିଥାନ୍ତି। ଆଜ୍ଞା-ଆଜ୍ଞା ହଁ ସାର୍ ଏବେ ତ ହଁ ଏବେ ଯୋଉ ମୁଁ ଜଙ୍ଗଲ ପାଇଁ ଇଏ କରୁଥିଲି ମୁଁ ଯୋଉ ଜାଗାରେ କାମ କରୁଥିଲି ସାର୍ ଯେ ସେ କାମ ଉପରେ ମୁଁ କିଛି କହୁଚି। ସେଠି ମୁଁ-ମୁଁ ଏବେ ଗୋଟେ ଗାଁ ଯାଇଥିଲି ସାର୍, ସେ ଗାଁ ର ନାଁ ମୁଁ କହିପାରିବିନି ହେଲେ ବି କହୁଛି ସେ ଗାଁକୁ ଆମେ ଯାଇଥିଲୁ ସାର୍। ସେଠି ଆମେ ଯୋଉଦିନ ଗଲୁ ତା ପୂର୍ବଦିନ ଆମେ ସେ ଗାଁରେ ଯାଇକି ମିଟିଂ କଲୁ ମିଟିଂ କଲା ପରେ ସେ ଗାଁ କ ବୁଝାବୁଝି କଲୁ ଯେ ଆମର ଗାଁ ର କେମିତି କଣ ରହିବ ତାର ହା ତ ନକ୍ସା ଉପରେ ଇଏ ଉପରେ ଗାଁର ଯୋଉ ରେଭିନ୍ୟୁ ଭିଲେଜଟା ରହୁଛି ତାଙ୍କର ଯୋଉ ରାଜସ୍ୱସିମା ଉପରେ କେମ୍ତି ସେ କେମ୍ତି ବସବାସ ଇଏ କରିବେ। ତାପରେ ଗୋଷ୍ଠୀ ଉନ୍ନୟନ ଗୋଷ୍ଠୀ ଜଙ୍ଗଲ କେମ୍ତି ପାଇପାରିବେ ସେ ଉପରେ କହୁଛି ସାର୍। ତ ଆମେ ଯେତେବେଳେ ଗାଁରେ ଯେତିକି ଜଣ ଲୋକ ଥିଲେ ବେଶୀ ତ ଲୋକ ଗଲେନି ସାର୍ ଦଶ ରୁ ଦଶ ଜଣ ବି ନଥିଲେ ସାର୍। ହଁ ସାତରୁୁ ଆଠ ଜଣ ଗାଁ ଲୋକମାନୋନ ବାହାରିଲେ। ମାଆ ମାନେ ତ କେହି ବାହାରିଲେନି, ତାଙ୍କର କଣ ସେ ଏ ଯେ ଫସଲ-ଫସଲ ପାଇଁ କଣ ସେ ମନା କରିଥିଲେେ ଆମେ ବାପା ଆଉ ଭାଇ ମାନଙ୍କ ସହିତ ଗଲୁ। ତ ଆମେ ଗଲା ପୂର୍ବରୁ ସାର୍ ଆମକୁ ରାଜସ୍ୱ ସୀମା ଭିତେରେ ଦିଟା ପାହାଡ ଥିଲା, ଦିଟା ପାହାଡ ଦେଇକି ଗଲୁ। କିନ୍ତୁ ଆମେ ଯୋଉ ପୂର୍ବ ଦିନର ଯୋଉ ମିଟିଂ କରିଥିଲୁ ସାର୍ ପୂର୍ବ ଦିନ ମିଟିଂ କରାହେଇଥିଲା ଯେ ପାହାଡଟା ରା ରାଜସ୍ଵ ସୀମା ବାହାରେ ଅଛି, ଆମେ ସେଇଆ ଭାବିକି ଗଲୁ କିନ୍ତୁ ସେଇଟା ଥିଲା ରାଜସ୍ଵ ସୀମା ଭିତରେ। ତ ସେ ପାହାଡ଼ ତଳୁ ପାହାଡ ଚଢିଲୁ ଚଢିକି ଡ଼ାଉନ୍ ହେଲା। ତଳକୁ ଗଡିଲା ପରେ ତାଙ୍କର ସେ ଯୋଉ ସନ୍ଧି ଅଛି ସାର୍ ସେଇଠୁ ପାଇଲୁ। ସେଠୁ ଟିକେ ବହୁତ୍ କଷ୍ଟରେ ଆମେ ଚଢିଲୁ, ଚଢି ସାରିଲା ପରେ ଆଉ ଗୋଟେ ପର୍ବତ ଭିତେରେ ଥିଲା ଯୋଉଟା କି ରାଜସ୍ୱ ସୀମା ବାହାରେ, ଯୋଉଟାକୁ ଆମେ ପାରମ୍ପରିକ ସୀମା କହିଥାଉ। ସେ ଚିହ୍ନକୁ ସେ ଚିହ୍ନ ନେଇକି ଆମର ସେଇଟା ନେଇ ନେଲୁ ସାର୍ ନେଇ ସାରିଲା ପରେ ଆଉ ଗୋଟେ-ଗୋଟେ ଖୁସି କଥା, ଆମର ସହିତ ଗୋଟେ ନୂଆ ଭାଇ ବି ଥିଲେ ଯାହାକୁ କି ଆମେ ଜମିସାଥି ବୋଲି କହିଥାଉ, ସେ ଏବେ ମୋ ସହିତ ଯାଇଥିଲେ ଆଉ ଯୋଉ ଆମର ଯୋଉ ଡିଜି ଟାଲ୍ ୱାଇଜ୍ ଯୋଉ କାମ ଯୋଉ ହେଉଛି ସାର୍, ସେ ଡିଜିଟାଲ୍ ୱାଇଜ୍ ସେ ତାଙ୍କର ଟିକେ ଏତେ ଅଭିଜ୍ଞତା ନଥିଲା, ତ ମୋତେ ହିଁ ସେ ଜିନିଷ ଗୁଡ଼ାକ ତାକୁ ଶିଖେଇବାକୁ ଶିଖେଇଲା ପରେ ସେ ଏବେ ଟିକେ ଧରି ପାରିଲେ ସେ କାମଟା ଧରି ପାରିଲେ, ତାପରେ ମୁଁ ତ କିଛି-କିଛି ମାପୁଥିଲି ତାପରେ ତାଙ୍କୁ ଦେଇଦଉଥିଲି। ତ ସେ ମାପିଲେ ମାପି ସାରିଲା ପରେ ଆମର ତାପରେ ଗାଁ ଲୋକମାନଙ୍କୁ ଯୋଉ ଆମେ ଚିତ୍ର କରିଥିଲୁ ସାର୍ ହାତ ନକ୍ସା ଯୋଉ ଟେବୁଲ୍ ଚାର୍ଟରୁ ଗୋଟେ ପେପର୍ ରହୁଛି ସେ ପେପର ମାଧ୍ୟମରେ ଆଉ ରାଜସ୍ୱ ସୀମାର ଯୋଉ ହାତ ନକ୍ସା ମାଧ୍ୟମରେ ମେପ୍ ର ମାଧ୍ୟମରେ ଆମେ ସେ ଉ ମାନେ ଆଗକୁ ଆଗକୁ ଗଢ଼େଇିଲୁ ଗୋଢ଼ିସାରିଲା ପରେ ତାଙ୍କର କିଛି ପର୍ବତ ରହୁଚି ତାପରେ ଗାଁ ମାନଙ୍କର ଯୋଉ ପାରସ୍ପରିକ ସନ୍ଧି ଯୋଉ ତ୍ରିଶ ମାଡ଼ି ସନ୍ଧି ହଉଚି ସେଗୁଡ଼ାକରେ ବି ଚିହ୍ନଟ କରିକି କାଲି ଆସିଲୁ ସାର୍ ବହୁତ ଭଲ ଲାଗିଲା କଷ୍ଟ ବି ଟିକେ ଲାଗିଲା ସେଇଟା ତ କାମ ହେଲା ସାର୍ ଯେତେବେଳେ ଆମେ ଉଁ ଗାଁ ର ଯେତେଳେ ଶେଷ ସ ସୀମା ଯେତେଳେ ନେଲୁ ପଏଣ୍ଟ ମାନେ ସୀମା ଟା ଦେଇକି ଆଇସାରିଲା ପରେ ହ ଟିକେ ପାରିଶ୍ରମିକ କଲାଇଗ ପାରିଶ୍ରମିକ ଲାଗି ସାରିଲା ପରେ ଦେଖିଲୁ ଗାଁ ଲୋକମାନଙ୍କ ସହିତ କଥା ହେଲୁ କଥା ହେଇ ସାରିଲା ପରେ ଆମେ ବାହାରିବା ପାଇଁ ସୁନିଶ୍ଚି ତ କଲୁ କିନ୍ତୁ ସୁନିଶ୍ଚିତ ପୂର୍ବରୁ ଗାଁ ଲୋକମାନେ ଟିକେ କିଛି ଖାଇବା ବ୍ୟବସ୍ଥା କରିଦେଇଥିଲେ ତ ସେଇଟା ଗୋଟେ ଭାଇଙ୍କ ଘରେ ଖାଇବା ପିଇବା କଲୁ ଖାଇବା ପିଇବା କରିକି ଜଷ୍ଟ ବାହାରିବୁ ବୋଲି ଭାବିଥିଲୁ ତ ସେଇ ଟାଇମ୍ ରେ ଟିକେ ମେଘ ଟିକେ ଢାଙ୍କୁଳି ହେଲା ଭଳିଆ ଲାଗିଲା ଦେଖିଲୁ ମେଘତ ବହୁତ୍ ଜୋର ଜାର ହେଉଚି ତ ଭାବୁଛି ଯେ ଶୀଘ୍ର ପଳେଇିଲେ ଦୋଶି ନହେବି କିନ୍ତୁ ଆମେ ଅଧାବା ରାସ୍ତା ଯାଇଛୁ କି ନାଇ ପ୍ରବଳ ବର୍ଷା ମାଡ଼ିଲା ପ୍ରବଳ ବର୍ଷା ମାଡ଼ିଲା ଆମେ ପୁରା ଉ ଭିଜି ଯାଇଥିଲୁ ସାର୍ ଭିଜିିକି ସେଠି ବହୁତ୍ ସମୟ ସେଠି ସ୍ଥାନରେ ଅପେକ୍ଷା କଲୁ ଅପେକ୍ଷା କଲାରୁ ବର୍ଷା ବହୁତ୍ ବହୁତ୍ ଜୋରରେ ହଉଥିଲା ବାଧ୍ୟ ହୋଇକି ଆମେ ବର୍ଷା ଭିଜିକି ହିଁ ଗଲୁ ତ ଭିଜିକି ତାପରେ ସେତିକି କାମ ତ କରିଚି ସାର୍ ତାପରେ ଉ ଆଉ ଘରକୁ ଯାଇକି ପ୍ୟାଣ୍ଟ୍ ସାଟ୍ ର ଅଦା ହେଇଯାଇଥିଲି ସେଦିନ ସାର୍ ତାପରେ ଅଫିସ୍ ଯିବା ପାଇଁ ବାହାରୁଥିଲି କିନ୍ତୁ ଯେହେତୁ ବର୍ଷା ପାଣି ଭିଜି ଯାଇଥିଲି ତ ମୁଣ୍ଡ ବିନ୍ଧା ହେଉଥିଲା ସାର୍
ତ ମୁଁ ଆଉ ଜାଇନି ମୁଁ ଆମୁଲ୍ ଯେ ଅଥରାଇଜ ଅଛନ୍ତି ସାର୍ଙ୍କୁ ମୁଁ ଫୋନ୍ କରି କହିଦେଲି ଯେ ମୁଁ ଆଉ ଯାଇପାରିବି ଏଗୁଡ଼ା ମୋର ସାର୍ କାମ ରହିଲା ସାର୍
ବଢ଼ିଆ ବଢ଼ିଆ ଅନୁଭୂତି କହିଲ ତମଠୁ ବହୁତ୍ ଜିନିଷ ଶିଖିବା ବହୁତ ଶିକ୍ଷା ଶିଖିବାକୁ ମିଳିଲା ତମ ଠାରୁ ନୂଆ ଅନୁଭୂତି କହିଲ ବହୁତ୍ ଶିଖିବାକୁ ମିଳିଲା ହେଲା। ପରେ କଥା ହବା ଠିକ୍ ଅଛି।
ଆଜ୍ଞା ଆଜ୍ଞା ଆଜ୍ଞା ଧନ୍ୟବାଦ।
ଧନ୍ୟବାଦ୍ ଧନ୍ୟବାଦ୍।